ମୁୋ କଥା ଆପଣଙ୍କୁ ପୁରା ଭଲସେ ଶୁଭୁଛି।
ହଁ ଶୁଭୁଚି।
ପୁରା ଭଲ ସେ ଶୁଭୁଛି ତ କିଛି ଅଲଗା ଜିନିଷ କିଛି ଶୁଭୁନି ତ। କହୁଥିଲି କି ଆପଣଙ୍କ ସହିତ ମୋର ଟିକେ କଥା ହବାର ଥିଲା। କି ଆପଣ ଯୋଉଁ ଯାଆନ୍ତି ହୋଉଛି ଭୁବନେଶ୍ୱର ସବୁବେଳେ ଆ ଆପଣ ଯୋଉଁ ବସନ୍ତି ଟ୍ରେନରୁ କୋଉଠୁ ବସନ୍ତି କୋଉଁ ଷ୍ଟେସନୁରୁ?
ଆମେ କେନ୍ଦ୍ରା ଭଦାର ଷ୍ଟେସନ ର ବସୁ ଷ୍ଟେସନରେ ଯୋଉ ଆମର ଚେୟାର ପଡିଥାଏ। ସେଠି ବସିଯାଉ ତାପରେ ପ୍ଲାଟଫର୍ମ ବାହାରେ ଟ୍ରେନ ଆସିଲେ ଆଶୁ ଆଉ।
ଆ କେନ୍ଦ୍ରାଭଦା ଷ୍ଟେସନ- ଆଗ ଭଳିଆ ଆଗଠୁ ଅଧିକ ଆହୁରି ହଉଛି ଉନ୍ନତ ଧରଣ ହେଇଗଲାଣି ନା ସେଠି ସବୁ ପ୍ରକାର-
ସେଇଟା ହେଇନି।
ହଁ ମାନେ ଆପଣ ଆପଣଙ୍କ ଘରୁ ଅଟୋ ରେ ପଳାନ୍ତି।
ଅଟୋରେ ବାଇକରେ କେତେବେଳେ ଯେତେବେଳେ ଯାହା ମିଳିଲା ପଳେଇ ଆସୁ ଆଉ।
ଓହୋ ମାନେ ଆସିକି ସେଇଠି ବସନ୍ତି ତାପରେ ସେଇଠି ଟିକେଟ୍ କରିଦିଅନ୍ତି ସେଇ ଯୋଉ - କେନ୍ଦ୍ରାଭଦା ରୁ -
ହଁ ସେଇଠି କାଉଣ୍ଟରରୁ ଟିକେଟ ହୁଏ ଆସିକି ବସୁ ଆଉ।
ଓହୋ ଆସି ବସିକି କିଛି ଟାଇମ ପୂର୍ବରୁ ତ ଯାଉଥିବେ ନିଶ୍ଚିନ୍ତ କାରଣ- ଟ୍ରେନଟା ମାନେ ହଁ- ତାପରେ କେନ୍ଦ୍ରାପଦା ରୁ ହଉଛି ଟ୍ରେନ ଟା କୁଆଡିକି ଯାଏ ମଞ୍ଜୁ ରୋଡ। ନା କୁଆଡେ।
ନାଇଁ ମ ହଁ ମଞ୍ଜୁରୋଡ଼ ଆସିବ ତାପରେ ଦୁର୍ଲାଖପାଟଣା ଆମର ଷ୍ଟେସନ ବାଇ ଷ୍ଟେସନ ହେଇକି ଆସେ ଆଉ।
ଓହୋ ତାପରେ ସେ ଯୋଉ ଯାଜପୁର ର ଯାଜପୁର ଟାଉନ ଷ୍ଟେସନକୁୁ ଆସିବ। ତାପରେ ସେ ଯୋଉ ଗଡ ମଧୁପୁର ଷ୍ଟେସନ ଆସିବ। ତାପରେ ଏମିତି କେନ୍ଦ୍ରାପଡାରେ ବି ଗୋଟେ ଛୋଟ ଷ୍ଟେସନ ଆସେ ନା।
ହୁଁ କେନ୍ଦ୍ରାପଡା ପଟାଣିଆ ପଟିଆ।
ଓହୋ ତାପରେ କଟକ କଟକ ରୁ ଦି ଚାରିଟା ଷ୍ଟେସନ ପରେ ଏ ଯୋଉ ବାରଙ୍ଗ ଆସେ ବୋଧେ।
ହୁଁ।
ହଁ ବାରଙ୍ଗ ପରେ ପଟିଆ। ତାପରେ ଆପଣ ଆସନ୍ତି ଯୋଉ ମଞ୍ଚେଶ୍ୱର ଷ୍ଟେସନ ତାପରେ ବାଣୀ ବିହାର ତା ପରେ ଯାଇକି ଏଇଠି ଓହ୍ଲାନ୍ତି। ମାଷ୍ଟ
ହୁଁ।
ଆଚ୍ଛା -ଆଚ୍ଛା -ଆଚ୍ଛା ମୁଁ କହୁଥିଲି ଯୋଉ ମାଷ୍ଟର କ୍ୟାଣ୍ଟିନରେ ଓହ୍ଲେଇକି ମାନେ ମୁଁ କହୁଛି ଆପଣଙ୍କୁ ଶୁଣନ୍ତୁ ମାନେ ମୁଁ ଭାବୁଥିଲି କି ଆମର ସେଇ ଭୁବନେଶ୍ଵରରେ ଜଣେ ଚିହ୍ନା ଅଛନ୍ତି ତ ମୁଁ ଏଇ ଏଠି ପଳେଇକି ଷ୍ଟେସନ ବାଇ ଷ୍ଟେସନ ମନେ ରଖିକି ପଳେଇକି ଭୁବନେଶ୍ଵରରେ ଓହ୍ଲେଇ ପଡିବି ସେଠି ଦିନେ ଦୁଇ ଦିନ ରହିକି ପୁଣି ସେଇ ଭୁବନେଶ୍ଵର ର ରେଳ ଷ୍ଟେସନ ରୁ ହିଁ ଭାବୁଛି ପୁରୀ ଯାଇଥାନ୍ତି। ହବ ଚଳିବ?
ହଁ ଚଲିବ।
ଓହୋ ମାନେ ଏଇ ଯୋଉ ଭଦ୍ରକ ରୁ ପୁରୀ ଗଲେ କେତେ ସମୟ ଲାଗେ?
? ଆମେ ଚଢୁ ସାଢେ ଛଅରେ ଚଢିଲେ ଆମକୁ ଏଗାରଟା ସୁଦ୍ଧା ପହଞ୍ଚିଯାଉ।
ଆଚ୍ଛା -ଆଚ୍ଛା -ଆଚ୍ଛା ତାପରେ ଏଗାରଟା ସୁଦ୍ଧା ଯଦି ଆପଣ ଭୁବନେଶ୍ୱରରେ ପହଞ୍ଚଛନ୍ତି। ତାହେଲେ ସେଇଠୁ ମାନେ ଦିଟା ପାଖାପାଖି ହେଇଯିବ ବୋଧେ। ପୁରୀ ଷ୍ଟେସନରେ ଓହ୍ଲାଇବା ପାଇଁ।
ନା କୋଉଠୁ ନାଇଁ ନାଇଁ।
ଭୁବନେଶ୍ୱରରୁ ପୁରୀ କୁ ଦି ତିନି ଘଣ୍ଟା ଲାଗିବନି।
ନାଇଁ ଏତେ ସମୟ ଲାଗିବନି ଅଳ୍ପ ସମୟ ଲାଗିବ।
ଓହୋ ଅଳ୍ପ ସମୟ ଲାଗିବ ତା ହେଲେ ଠିକ୍ ଅଛି ମୁଁ ତାହେଲେ ସେଇଆ କରିବି। ଏଇ ଭୁବନେଶ୍ଵରରେ ଦି ଦିନି ରହିଯାଇକି ତାପରେ କେବେ ଗୋଟେ ସକାଳୁ ବାହାରି ଯିବି ପୁରୀ ପାଇଁ ସ ସକାଳୁ ସକାଳୁ ଜାଗାର ଦର୍ଶନ କରିକି ପଳେଇ ଆସିବି ଭାବୁଥିଲି ସେଇଟା ଠିକ୍ ହବତ ଗଲେ।
ହୁଁ ସେଇଟା ଠିକ୍ ହବ ସକାଳୁ ପଳେଇବେ ଭୋରୁ। ସେଠି ପହଞ୍ଚିଗଲେ ଆରାମରେ ଠାକୁର ଦର୍ଶନ କରିପାରିବେ।
ହଁ କାରଣ ଆଜିକାଲି ତ ବାହାରେ ତ ଯାହା ଲାଇନ ହୋଉଛି ସେଟା ତ ଆମେ ସବୁ ଟିଭିରେ ସବୁଦିନ ଦେଖୁଛେ। ଭିତରକୁ ଭି ଭିତର ର ଲାଇନ ବି ବହୁତ କୁଆଡେ ହଉଛି ମନ୍ଦିର ପୁରା ଫୁଲ ହେଇଯାଉଛି।
ହୁଁ ସନ୍ଧ୍ୟା ବେଳେ ଦେଖିପାରିବନି।
ଓ ସନ୍ଧ୍ୟା ବେଳେ ତାହେଲେ ଯିବାଟା ଠିକ୍ ହବନି ସକାଳୁ ଦବାଟା ଠିକ୍ ହବ ନା।
ଠିକ୍ ହବ ହଁ।
କାଇହିଁ ମୁଁ ଏଇ ଯୋଉ ଟିଭି ସବୁରେ ଦେଖୁଛି ଏଇ ଯୋଉ ସୋସିଆଲ ମିଡିଆ ଫୋନ ରେ ଦେଖୁଛି। ଏ ସିଏ ଯୋଉ ମାନେ ବାହାରେ ଏତେ ମାନେ ସେ ଯୋଉ ପୂର୍ବ ଦ୍ୱାର ପଟେ ସବୁ ଏମିତି ବଙ୍କା ମାନେ ଯିବା ଆସିବା ଯିବା ଆସିବା ଲାଇନ କରିକି ସା ତ ଆଠଟା ଫେଜ୍‌ରେ ଲୋକକୁ ଛାଡୁଛନ୍ତି। ଆଉ ସେ ଯେଉଁ ରହିଲା ପଶ୍ଚିମ ଦ୍ୱାର ହେଲା କି ଉତ୍ତର ଦ୍ୱାର କି ଦକ୍ଷିଣ ଦ୍ୱାର ମୁଁ ତ କେବେ ସେଇପଟେ ଯାଇନି ଏଇ ବର୍ଷ ଭାବୁଛି କି ମୁଁ ସେଇପଟେ ହିଁ ଯିବି, ପୂର୍ବ ଦ୍ଵାର ପଟେ ନ ଯାଇକି। କିନ୍ତୁ ମାନେ ହଁ କହୁନାହାନ୍ତି।
ମାନେ ହଁ ଯା ଗଲେ ଶସଙ୍ଗ ଦ୍ୱାର ପଟେ କିଛି ଅସୁବିଧା ନାହିଁ।
ହଁ କାହିଁକି କିନ୍ତୁ ଅଛି ଆମର ମାନେ ରୁଲ ହିସାବରେ ସିଂହ ଦ୍ୱାର ପଟେ ମାନେ ପୂର୍ବ ଦ୍ୱାର ପଟେ ହିଁ ଯାଇକି ହଉ ସେ ଯୋଉ କଳା ମୁଗୁନି ପଥର ଟା ଅଛି ସେଠି ପାଦ ଥୋଇକି ଗଲେ ସବୁ ପାପ ପ ମାନେ ଧର ଗୋଟେ ପିମ୍ପୁଡି ଟେ ବି ମାରିଥିବା, କି ମଶା ଟେ ବି ମାରିଥିବା ବୁଝିଲେ କି ନାଇଁ ସେ ପାପ ଗୁଡାକ ଧୋଇ ହେଇଯାଏ, ଆପଣ ଶୁଣିଛନ୍ତି ନା ନାଇଁ।
ହଁ ଜାଣିଛି କିନ୍ତୁ
ହୁଁ ଏଇଟା ମାନେ କଲେ ସେଇଟା ହୁଏ, ମାନେ ପାପ ଧୋଇ ହେଇଯାଏ, ମାନେ ସେଇ ପଥର ଉପରେ ଗୋ ଗୋଟେ ମିନିଟ୍ ବି ଛିଡା ହେଇକି ଜଗାକୁ ଯଦି ତମ ଦୁଃଖ ବି ଜଣେଇବ ସେଇଠି ବି ଜଗା ଠିକ ସେ ମାନେ ଶୁଣେ, ମାନେ ସେଇଠି ପାପ ଧୋଇ ହେଲା ନା। ଜଗା ସହିତ ମାନେ ପୁରା ବୁଝିପାରିଲେ କି ନାଇଁ ତ ସେଇଟା ହିଁ ଭାବୁଥିଲି ହେଲେ ଆଜିକାଲି ଯୋଉ ଗହଳିରେ ମୁଁ କାହିଁ ଭାବି ପାରୁନି କି ମାନେ ମୁଁ ହଉଛି ଯାଇପାରିବି ହଉଛି ପୂର୍ବ ଦ୍ୱାର ପଟେ ସିଂହ ଦ୍ୱାର ପଟେ। ବୁଝିଲେ।
ହଁ ନାଇଁ ଲାଇନ ଏବେ ଏବେ ସୁବିଧା ହେଇଗଲାଣି ଯିବା ପାଇଁ ଜଗା ଦର୍ଶନ କରିବାକୁ। କିଛି ଅସୁବିଧା ହବନି।
ନା ନା ଏବେ ବି ହେଲେ ବି ସେ କଣ ହଉଛି ନା ମାନେ ଏତେ ଗହଳି ହେଉଛି ସହଜରେ ଯୋଉ ଗରମ ହେଉଛି ଏତେ ଗହଳିରେ ମୁଁ ସେଇଠି ବେହୋସ ହେଇକି ପଡ଼ିଯିବି। କାରଣ ମୁଁ ଏତେ ବି ମୁଁ ଯେତେ ଯାହା ହେଲେ ବି ବୟସ ହେଲାଣି ନା। ତ ଏତେ ବି ଇଏ ହଉନି, ତ ସେଥିପାଇଁ ମୁଁ ଭାବୁଥିଲି କି ମାନେ ସେଇ ଆପଣ କେବେ ଯାଇଛନ୍ତି ଯୋଉ ପଶ୍ଚିମ ଦ୍ୱାର ପଟେ, କି ଉତ୍ତର ଦ୍ୱାର ପଟେ, କି ଦକ୍ଷିଣ ଦ୍ଵାର ପଟେ।
ହଁ ହଁ ଆମେ ଉତ୍ତର ଦିଆରେ ଦେଇପସୁ। ପସିକି ଯାଉ ହ ସେଇପଟେ କିଛି ଅସୁବିଧା ହୁଏନି ତ କାଇଁ।
ହଁ ସେଠି କିନ୍ତୁ ଏଇ ଯୋଉ ପୂର୍ବ ଦ୍ୱାର ଭଳିଆ ଏତେ ଲାଇନ ନଥିବ ନା।
ନା ନା।
ଓହୋ, ଭଲ ହେଲା ଚାରି ଦ୍ଵାର ଖୋଲିଦେଲେ ସେଇପଟେ ହିଁ ଏଥର ତାହେଲେ ପଳେଇବି, ଆପଣ ତାହେଲେ ସେ ଯୋଉ ମୋବାଇଲ ଆଉ ଜୋତା ରଖୁଛନ୍ତି ସେ ଦକ୍ଷିଣ ଦ୍ଵାର ପଟେ ଗୋଟେ ଅଛି ମାଗଣାରେ ସବୁ ରଖିବା ପାଇଁ ଆପଣ ସେଇ ସେଠି କେବେ ରଖିଛନ୍ତି, ନା ଏପଟକୁ ରଖନ୍ତି।
କେବେ ରଖିନୁ।
ହୁଁ। ଓହୋ ଆପଣ ତ ରୁମ୍ ନେଇକି ରହନ୍ତି ନା ତ ସେଇଠି ବୋଧେ ରଖ ଖି ଦିଅନ୍ତି ନା ଆଣନ୍ତିନି। ଭଲ ଏଠି କାହିଁ ଆଣିକି ଅଯଥା ମାନେ ଏମିତି ବି ଦର୍ଶନ ପାଇଁ ଲାଇନରେ ଛିଡା ହେବେ। ପୁଣି ମନ୍ଦିର ଭିତରେ ଲାଇନେ ଛିଡାହେବେ, ପୁଣି ଯୋଉ ମୋବାଇଲ ଆଉ ଜୋତା ରଖିବା ପାଇଁ ସିଏ ବି ଗୋଟେ ଗୋଟେ ଲାଇନରେ ଛିଡା ହେବେ, ସିଏ ଆହୁରି ଧନ୍ଦା ବରଂ ହଉ ସେ ଆପଣ ଯୋଉ ରୁମରେ ରହିଛନ୍ତି ସେଠି ଆହୁରି ରଖିଦେଇ ଆସିବେ ସବୁ ସୁବିଧା ଆପଣ ସେଇଆ କରନ୍ତି ଟି।
ଆମେ ରୁମ ନେଇକି ରହୁ, ତିନି ଚାରି ଦିନ ରଖା ରୋହୁ।
ହଁ ମୋବାଇଲହେରିକା ଆଉ ଜୋତା ହରିକା ବି ସେ ରୁମ ରେ ସବୁ ରଖ
ସବୁ ରୁମ ରେ ରଖିଦେଇକି ପଳେଇ ଆସୁ ହଁ।
ଆପଣଙ୍କ ଭିତରୁ ସମସ୍ତେ ସେଇୟା କରନ୍ତି କିଏ ଜଣେ ବି ମୋବାଇଲ ଆଣନ୍ତିନି।
ନାଇଁ ନାଇଁ ସମସ୍ତେ ନେଇଯାଇଥାନ୍ତି।
ହଁ ଏଇଟା ଗୋଟେ ତରଫରୁ ଭଲ, ହଁ କହୁନାହାନ୍ତି।
ମାନେ ସମସ୍ତେ ରଖିଦେଇକି ପଳଉ ପୁଣି ବୁଲାବୁଲି କରିକି ଆସି ପୁଣି ଜେଝା ଭୋଗ ଜେଝା ଧରନ୍ତି ଆଉ କେବେ ମନ୍ଦିରକୁ ନେଇକି ଯାଉ। ନା ମୋ ମୋବାଇଲି ଚପ୍ ଲି।
ହଁ -ନା -ନା ଏଇଟା ଠିକ୍ କିଏ ଆସିକି ଅଯଥା ଏ ଏଠି ଏତେ ଲାଇନ୍ ରେ ଛିଡା ହବ ସହ- ସହଜରେ ଯଉ ଭିଡ। ଆଉ ସେଥିରେ ଆପଣଙ୍କ ତ ସୁବିଧା ରହିଲା ନା କିନ୍ତୁ ଆମେ କଣ ଦିନକ ପାଇଁ ଗଲୁ ତ ଆମେ ରଖିବାକୁ ବାଧ୍ୟ ରଖୁବିି ରଖିକି ତାପରେ ପଳେଇ ଆସୁ। ତାପରେ ଏବେ ଯଉ ମାନେ ପ- ମାନେ ମନ୍ଦିରର ଚାରିପଟେ ଯଉ ଗଛ ଲଗେଇକି ଯଉ ସବୁ ପକେଇ ଦେଇଚନ୍ତି ବସିବା ପାଇଁ ଆଉ ଦେଖିଚନ୍ତି ସେଠି କେତେ ବଡ ଗୋଟେ ପାଣି ଟାଙ୍କି ଅଛି ପାଣି ଟାଙ୍କିରେ ସବୁ ପଟ ଚିତ୍ର ଭଳିଆ ଚିତ୍ର ହେଇଚି ଆପଣ ଦେଖିଚନ୍ତି ଟି?
ହଁ।
ହଁ ପୁଣି ଶୌଚାଳୟ ହେରିକା ବି ସବୁ ସୁବିଧା କରିଦେଲା।
ହଁ ବଡଦାଣ୍ଡରେ ସବୁ ଶୋଉଚିତି ହୁଁ।
ହଁ ବାହାରେ ମାନେ ସେ ଶୌଚାଳୟ ବି ହଁ ପୁରା ସଫା ପୁରା ସଫା ପରିଷ୍କାର ସେଠି ବିି ଲୋକ ମାନେ ଯଉ ରହୁଚନ୍ତି କାମ କରିବା ପାଇଁ ଦି ତିନି ଜଣ ସେ ସବୁବେଳେ ସେଟା ସଫା କରୁଥାନ୍ତି କିଛି ବି ମାନେ ଇଏ କରୁନଥାନ୍ତି ବୁଝିହେଲା କି ନାଇଁ। ହଁ ତାପରେ ସେଠି ପୁରୁଷ ମାନଙ୍କ ପାଇଁ ଅଲଗା ଆ-ତାଙ୍କର ଯଉ ବ୍ରାହ୍ମଣ ମାନେ ରହିଲେ ତାଙ୍କ ପାଇଁ ବି ଗୋ ଗୋଟେ ଅଲଗା ମହିଳା ମାନଙ୍କ ପାଇଁ ବି ଅଲଗା ଏଇଟା ଗୋଟେ ଭଲ ଲାଗିଲା ମତେ। ହଁ ଆଉ ସେଠି ତ ପୋଲିସ୍ ମାନେ ତ ପୁରା ଭଲ ସେ ଜଗାଜଗି କରନ୍ତି। ଏଁ- ମାନେ ସବୁ ଇଏ କରନ୍ତି ଆପଣ ଭଲ ଲାଗେନି ସେଇଠି ଦେଖିବାକୁ।
ହଁ ଦେଖିବା ପାଇଁ ଭଲ୍ ଲାଗୁଥିବ।
ହଁ ଆଉ ବୃଦ୍ଧ ମାନଙ୍କ ପାଇଁ ବି ଭଲ ସିଷ୍ଟମ୍ ତାଙ୍କୁ ମାନେ ଏତେ ଲାଇନ୍ ରେ ଲଖିବାକୁ ପଡିବନି। ବୃଦ୍ଧ ମାନେ ହେଲେ କି ତାଙ୍କ ଯିଏ ଦେହ ଖରାପ୍ ଟିକେ ଅଛି ସିଏ କଣ କରିବେ ନା ଅଁ- ପୁରା ତାଙ୍କ ପାଇଁ ଗୋଟେ ଅଲଗା ଲାଇନ୍ ତାଙ୍କୁ ଗୋଟେ ଅଲଗା ଲାଇନ୍ ରେ ଯିଆହବ। ସିଏ ପୁରା ଯାଇକି ଜଗାକୁ ଦେଖିକି ଆସିବେ କାହିଁକିନା ତାଙ୍କର ବୟସ ସରି‌ ସ ହଁ ସରି ସରି ଆସୁଚି ନା। ତ ସେମାନଙ୍କ ପାଇଁ ଗୋଟେ ଭଲ ସିଷ୍ଟମ୍ ମତେ ଏଇଟା ବହୁତ୍ ଭଲ୍ ଲାଗିଲା। ଆ- ମାନେ ପ- ଶ୍ରୀମନ୍ଦିରର ଏଇ କାମଟା ମାନେ ଏତେ ହଇରାଣ୍ ହବାକୁ ଆଉ ପଡିବନି ନା।
ହୁଁ।
ହୁଁ ସେଇଟା ଆଉ ତାହେଲେ ଆପଣ ଆ -ପୁଣି ଥରେ କେବେ ପୁରୀ ଯିବାକୁ କଥା ଭାବୁଚନ୍ତି?
ପୁଣି ଭାବୁଚୁ ଆମେ ଦୁର୍ଗା ପୂଜାକୁ ଆଶ୍ୱିନରେ ଯିବୁ।
ହଁ -ହଁ ତାହେଲେ ଏଟା ଆପଣ ଠିକ୍ ହିଁ ଭାବିଚନ୍ତି ସେତେବେଳକୁ ଟିକେ ଟିକେ ଆଁ -ସ୍ ମାନେ ଶୀତ ଆସି ଆସୁଥିବ ବର୍ଷା ବି ଟିକେ ହଉଥିବ ଆଉ-ଆ- ମାନେ ଜଗା ର ବିନା ଡାକରାରେ କିଏ ଯାଇପାରିବେନି ତା ପାଖକୁ ସେତେବେଳେ ହିଁ ଜଗା ଡାକିବ ଆପଣ ସେତେବେଳେ ବୁଲି ଦେଇ ଆସିବେ ଯାହା ହଉ ବର୍ଷକୁ ଥରେ ଆଟଲିଷ୍ଟ୍ ଜଗା ଦର୍ଶନ କରି -କରିପାରୁଛଚନ୍ତି ସେଇଟା ଆପଣଙ୍କ ଭାଗ୍ୟ ନା।
ହଁ।
ହୁଁ ସେଇଆ ତାହେଲେ ହଉ ତାହେଲେ ଆପଣ ଯାଆନ୍ତୁ ପୁଣି ଜଗା ପାଖକୁ ଗଲେ ମୋ ପାଇଁ ଟିକେ ତାର ପ୍ରସାଦ୍ ନେଇକି ଆସିବେ ଆଉ ଅଭଡା ବି ଟିକେ ନେଇକି ଆସିବେ। ଆପଣ ଆ-ଆସିବେ ଆଉ ତାହେଲେ ମୁଁ ରଖ୍ ରଖୁଚି ତାହେଲେ ଆପଣ ଏବେ କୁଆଡେ ବାହାରିଚନ୍ତି ବୋଧେ ଯିବେ ନା କଣ?
ହଁ- ହଁ।
ହଉ ତାହେଲେ ଆପଣ ଯାଆନ୍ତୁ ମୁଁ ତାହେଲେ ଏବେ ରଖୁଚି ଆଉ।
ହଉ ହଉ।